ହ୍ୟାଲୋ।
ହଁ।
ହ୍ୟାଲୋ।
ହଁ କୁହନ୍ତୁ।
ଦିଦି ନମସ୍କାରେ।
ନମସ୍କାର।
ଆ ଭଲ ଅଛନ୍ତି। ହଁ ଭଲ ଏ ତ ଅଛି। ଆଉ ଖାଇ ସାରିଲେଣି।
ନାଇଁ ଖାଇବି ଆଉ ଟିକେ ଗଲେ ଖାଇବି ଆଉ। ଆପଣ
ଆଜ୍ଞା ଆଜ୍ଞା ଆମେ ଏହିନା ଜଷ୍ଟ୍ ଯଥା ଶୀଘ୍ର ଖାଇକିନା ଉଠିଲି। ବୁଝିଲେ ନା।
ମାଇକ୍ ଅଛି। କଣ ଆଉ ଆମ ଆଜି ତ ଆମର ଗୁରୁବାର। ଆମର ସାଧା ଉପରେ ଖାଦ୍ୟ ହେଇଥିଲା ବୁଝିଲେ ନା। ଯେମିତି କି ଯେମିତି କି ଅରୁଆ ଡାଲମା ଆଳୁ ଏବଂ ପୋଟଳ ଆଳୁ ଭଜା। ଆଉ ଟିକେ ଟମାଟରରେ ଖଟା ହେଇଥିଲା। ଆଜ୍ଞା ମୁଁ ଆମ ଆମ ମା ରାନ୍ଧିଥିଲେ। ବୁଝିଲେ ନା। ଆପ ଆପଣ ଆପଣଙ୍କର ଖାଦ୍ୟ ଆଜ୍ଞା ଆଜ୍ଞା। ଆପଣ ଆପଣଙ୍କର ରନ୍ଧା ଏତେବେଳ ଯାଏଁ ସରିନି।
ରନ୍ଧା ସରିଛି କିନ୍ତୁ ଖାଇନୁ ଆଉ। ମୋର ଭାଇ ଜଣେ ଆସିନାହାନ୍ତି। ଆସିଲେ ସାଙ୍ଗ ହେଇକି ଆମେ ପରିବାର ସବୁ ମିଶିକି ଖାଦ୍ୟ ଖାଇବୁ ଆଉ। ଆପଣ ଖାଇଲେଣି କି। ଅ ହଁ ଆପଣ ଖାଇ ଦେଇଛନ୍ତି।
ଆଜ୍ଞା ଆଜ୍ଞା ଆମେ ଯଥା ଶୀଘ୍ର ଖାଇକିନା ଏଇନା ଉଠିଲୁ। ଆଉ ଟିକେ ବସ୍ କି ରେଷ୍ଟ ନଉଛୁ ଆଉ। ମୁଁ କହିଲି ହଁ ଦିଦି କଣ ଏତେ ଦିନ ହେଲା କଲ କରିନାହାନ୍ତି। ଟିକେ କଲ କରିଦବା ଆଉ।
ଭଲ କରିଛନ୍ତି। ଆଉ
ଆଉ ସବୁ ଆଉ ସବୁ ଭଲ ଅଛି ଆଉ। ଆଉ ଆପଣ ଯୋଉ କହୁ ଥିଲେ ସେ ଯୋଉ ଚାଳ ଘର ଦି ଦି ବଖରା କରିବେ ବୋଲି। କଣ ସେ ବିଷୟରେ ଭାବିଲି।
ଏଇ ବର୍ଷ ଅ ବାଉଁଶ ଫାଉଁସ ଆଣିକି ଟିକେ ଭଲରେ
ହୁଁ।
ଚାଳ କି ଯୋଉ ଛଣ କିଣିକି ଛଣ ପଣ ତ ଆସିକି ହେଲାଣି ଏତେ ପଇସା। ଶହେ ଟଙ୍କା ପାଖାପାଖି ଛୁଇଁଲାଣି। ତ ନିହାତି ଇଏ ପନ୍ଦର ରୁ କୋଡିଏ ପଣ ଦରକାରେ।
ଆଜ୍ଞା ଆପ୍ ଆ ତମ୍ ଆପଣଙ୍କ ସେପଟେ ପୁଅ ଆପ୍ ଆପଣ ସେପଟେ ଛଣପଣ କେତେ ଟଙ୍କା ଚାଲିଛି।
ଆମର ଏକରେ ଶହେ।
ଆଜ୍ଞା ଆଜ୍ଞା ଆଜ୍ଞା ଆମର ଭାରି ସସ୍ତାରେ ଏଠି ମିଳୁଛି। କାହିଁକି ନା, ଆମର ଏଠି ଧାନ ବହୁତ ମାତ୍ରାରେ ଉତ୍ପାଦନ ହୁଏ, ବୁଝିଲେ ନା? କାହିଁକି ନା ମାଣେ ମାଣେ, ବାଟି ବାଟି ସମ୍ପତ୍ତି, ଆମ ଗାଁ ଲୋକଙ୍କର ବୁଝିଲେ ନା ଯାହା ଫଳରେ ଆମର ଜମା କମ ଅଛି କିନ୍ତୁ ଆମେ ଭାଗ ବିଲ କରୁ, ଯାହା ଫଳରେ ଆମକୁ ଅଧିକା ଉତ୍ପାଦନ ହୁଏ। ଆଉ ଧାନ ବି ଅଧିକା ଏ ବର୍ଷ ଉତ୍ପାଦନ ହେଇଛି, ବୁଝିଲ ନା? ଆଉ
ଏବେ ତ ଧାନ ଚାଷରେ ବହୁତ ଫାଇଦା ହଉଛି।
ଆଜ୍ଞା ଆଜ୍ଞା, ଆଗ ଅପେକ୍ଷା ଏଥରକ ବହୁତ ହୁତ ଉତ୍ପାଦନ ହେଇଛି, ବୁଝିଲେ ନା ଆଉ ଏ ବର୍ଷ ତ ଯୋଉ ଆପଣ ଜାଣିଥିବେ ଧାନ ଚାରିଆଡେ ଭରପୁର ଉତ୍ପାଦନ ହେଇଛି, କିନ୍ତୁ ଆପଣ ଯୋଉ ମେସିନ୍ ପୁରେଇ ଦଉଛନ୍ତି ମନ, ଜାଣିଥିବେ ବିଲରେ ମେସିନ ପୁରେଇ କି ଆଉ ଛଣ ଘରକୁ ନଉନାହାନ୍ତି ବୁଝିଲେ ନା?
ନାଇ ଆପଣ ଏବେ ମାନେ ଛଣ କରୁଛନ୍ତି ନା ସିଧା ମାନେ ଧାନ
ନା ନା ଆମ ପାଖ ଗାଁ ରେ ମେସିନ୍ ପୁରେଇ ଦଉଛନ୍ତି କିନ୍ତୁ ଆମ ଗାଁ ରେ ସେମିତି ନୁହଁ କାହିଁକି ନା ଆମ ଗାଁରେ ପ୍ରାୟ ଦି ହଜାର ତିନି ହଜାର ଲୋକଙ୍କ ଘର ଚାଳ ଘରରେ ଛଣ ରେ ଆବଶ୍ୟକତା ବଢୁଛି ବୁଝିଲେ ନା, ସେଥିପାଇଁ ଆମର ହାତରେ ମୂଲିଆ କରିକିନା ଛଣ କାଟନ୍ତି, ବୁଝିଲେ ନା। ବାରିରେ ଛଣ ମାଡିକି ଗଦା ମାଡିକି ଧାନ ବାଡେଇକି ଛଣ ରଖନ୍ତି। କାହିଁକି ନା, ବର୍ଷା ଦିନେ ଆଜ୍ଞା ଆଜ୍ଞା ତା ତି ଅଛି ଆମର ବତା ଦ୍ଵାରା ତାଟି ତିଆରି ହେଇଥିଲା ବୁଝିଲେ ନା।
ତାକୁ ପାଣିରେ ପକେଇକି
ଆପଣଙ୍କର ଏଇ ସବୁ ପ୍ରଥା ଦ୍ଵାରା ଆପଣଙ୍କ ଗ୍ରାମର କ୍ଷୁଦ୍ର ଚାଷୀ ଆଉ ପୁରୁଣା ପ୍ରଥା, ପୌରାଣିକ କଥା ସବୁ ପୁରା ପ୍ରଚଳିତ ହେଇକି ଚାଲିଛି ଆଉ ଯନ୍ତ୍ରର ବ୍ୟବହାର କଣ ଚାଲିଛି। ତ ଭଲ କଥା ଏଇଟା ଆ ଆପଣ ଆମର ଯୋଉ ଘର ଛାଆ ହବ ଆପଣ ଟିକେ ବୁଝିକି ମୋ ପାଇଁ ଟିକେ ଶସ୍ତାରେ ଯଦି ଉ ଅ ଛଣ ଦେଇପାରନ୍ତେ ବହୁତ
ଏ ଆଜ୍ଞା ଶୁଣନ୍ତୁ, ଇଏ ଗୋଟେ କଥା ଆପଣ ଯଦି କହିବେ ଆମେ ପାଞ୍ଚ ଛଅ ଗଡ ଛଣ ଆପଣଙ୍କ ଘରକୁ ପଠେଇ ଦବୁ ବୁଝିଲେ ନା। କିନ୍ତୁ ଆପଣଙ୍କର ଛଣ ପଣ ପଡିଯିବ ଆମର ଆପଣ ସେଠି ଶହେ ତିରିଶ ଟଙ୍କା ପଡୁଛି ମାତ୍ର ଆମର ଏଠି ଏ ପଚାଶ ଟଙ୍କା ପଚିଶ ପଇସା ପଡିବ, ବୁଝିଲେ ନା।
ଆପଣ ବେଶୀ ନାହିଁ ଆପଣ ମତେ କୋଡିଏ ପଣ ଦେଇଦିଅନ୍ତୁ, ଦେଇଦେଲେ ମୋର ଆ ଭିତରେ କେତେ ଲାଭ ହେଇଯିବ।
ଆଜ୍ଞା ଆଜ୍ଞା, କୋଡିଏ ପଣ ମାନେ ଦିଟା ଶଗଡ ଆଜ୍ଞା କାହିଁକି ନା ଆମ ବଳଦ ଯୋଉମାନେ ବଳଦ ଶଗଡ ଗାଡି ଅଛନ୍ତି ସେ କୋଡିଏ ପଣ ନା ଅଧିକା ବାଟ ନେଇପାରିବେନି, ସେଇ ନେଇ ଆମେ ଦିଟା ଶଗଡ଼ ମୁଁ ନଧିକିନା ପଠେଇଦେବୁ ଆପଣଙ୍କ ପାଖକୁ ବୁଝିଲେ ନା।
ଏବେ ବି ଶଗଡ଼ ଚାଲିଛି। ତାହାଲେ ଶଗଡ଼ ଯଦି ଚାଲିଛି, ଆପଣଙ୍କ ଗ୍ରାମରେ ଯୋଉ ବଢେଇ ବି ଥିବେ।
ଆଜ୍ଞା ଆଜ୍ଞା, ବଢେଇ ଅଛନ୍ତି, ଆମର କାଠରେ ଏଠି ଚଉକି ହୁଁ ଖଟ, ଷ୍ଟୁଲ ସବୁ ତିଆରି କରାଯାଉଛି ବୁଝିଲେ ନା।
ମାନେ ଆପଣ ବିଜ୍ଞାନ ଯୁଗରେ ଥାଇ ମଧ୍ୟ ପୁରୁଣା ଜିନିଷକୁୁ ଅବଲମ୍ବନ କରୁଛନ୍ତି।
ଆଜ୍ଞା ଆଜ୍ଞା କିନ୍ତୁ ବିଜ୍ଞାନ ଯୁଗକୁ ଯେତେ ଇଏ କରୁଛନ୍ତି ପରିବେଶ ଦୂଷିତ ହଉଛି ଯାହା ଫଳରେ ଆପଣ ଦେଖୁଥିବେ। ଗଛ କଟା ହଉଛି ଘର ଆଜ୍ଞା ଆଜ୍ଞା ଫେରିବା ଦ୍ଵାରା ବହୁତ ଆନନ୍ଦି ତ ମନେ ହଉଛି ବୁଝିଲେ ନା। ଆପଣ ତ ଜାଣିଥିବେ ଆଜ୍ଞା ଆଜ୍ଞା ଆମର ଆମର ପ୍ରାକୃତିକ ପ୍ରାକୃତିକ ପ୍ରାକୃତିକ ସାର ଦ୍ଵାରା ତିଆରି ହଉ ଆମର ଧାନ ତିଆରି କରୁଛି ପ୍ରାକୃତିକ ସାର ଯେମିତି
ଆଛା ଆପଣ ଯୋଉ ସାର ତିଆରି କରୁଛନ୍ତି ସାର କେମିତି କଣ ତିଆରି କରୁଛନ୍ତି?
ଆଜ୍ଞା ଆମର ଖତ ପରିବା ଚୋପା ଏବଂ ନଡା କୁଟା ଯୋଉ ଆଉ ପଚି ଯାଇଥିବ ସେଗୁଡାକୁ ନେଇକି ଆମ ବିଲରେ ପକେଇକି ତା ଦ୍ଵାରା ପ୍ରାକୃତିକ ଏରେ ଆମେ ଧାନ ଚାଷ କରୁ। ଆଜ୍ଞା ଆମେ ପାଣିରେ ବା ଇଏରେ ଭେଦେଇ ଦଉ ନଡା ଗୁଡାକ ବୁଝିଲେ ନା? ସେ ନିହାତି ପନ୍ଦର ଦିନ କିମ୍ବା ଗୋଟେ ମାସରେ ପଚିକିନା ସାର ରୂପେ ବ୍ୟବହାର କରାଯାଏ ବୁଝିଲେ ନା। ଯାହା ଫଳରେ ମାଟି ଉର୍ବର ହୁଏ ଏବଂ ଧାନ ଅତି ଉତ୍ପାଦନ ହୁଏ।
ହୁଁ।
ଆଉ ଆପଣ ତ ଜାଣିଥିବେ ନା।
ହୁଁ।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
ନାଇଁ ଆମ ଆମ ଆମ ଗ୍ରାମରେ ଖତ କରନ୍ତି ସେଇଭଳି ଭାବରେ କିନ୍ତୁ ଅ ଆମର ଏବେ ଟିକ କେ ଗୋବର ଖତ ସବୁ ବେଶୀ ଚାଲିଛି। ଗୋବର ଖତ କରୁଛନ୍ତି କଣ ଗୋବର କୁ ଗୋଟେ ବ କା ଯୋଉ ସିମେଣ୍ଟ ର ଗୋଟେ ଘର ଭଳିଆ କରିକି ତା ଭିତରେ ସବୁ ଗୋବର ରଖୁଛନ୍ତି ଗୋବର ରଖିକି ତା ଦେହରେ ବିଦ୍ୟୁତ ଉତ୍ପାଦନ କରାଯାଉଛି। ବିଦ୍ୟୁତ ଉତ୍ପାଦନ ଫଳରେ ଆମର ଆଉ ବେଶୀ ଯୋଉ ଆସୁନହିଁ ପଇସା ଟା ବିଦ୍ୟୁତ ଯୋଉ ବ୍ୟବହାର କରିବା ଦ୍ଵାରା ଆମେ ଏଇ ପ୍ରଣାଳୀରେ ଆମେ ଆମର ଓ ଯୋଉ ଦିନର ଯୋଉ ଯେତିକ ବିଦ୍ୟୁତ ପଇସା ଟା ଆମର ସେଇଟା ରହିଯାଉଛି।
ଆଜ୍ଞା ଆମ ଏପଟେ କିନ୍ତୁ ଲାଇନ ଯେ ଆ ଆମ ଏପଟେ କିନ୍ତୁ ଏତେ କରେଣ୍ଟ ବି ବ୍ୟବହାର କରାଯାଉନି ଯାହା ଫଳରେ ଆମ ଗୋବର ଗ୍ଲାସ୍ ପ୍ଲାନେଟ୍ ତିଆରି ଚୁ ବୁଝିଲେ ନା ଯାହା ଧର ଆମର ଲାଇନ ବିଲ୍ ବି କମ ଆସୁଛି ବୁଝିଲେ ନା।
ନ ଏବେ ଏବେ ଆମର ଏବେ ଆମର ଯୋଉ ସରକାର ଅଛନ୍ତି ସରକାର ଆମକୁ ପ୍ରତି ଘରେ ଘରେ ଆମକୁ ଗୋବର ଖତ କରିବା ପାଇଁ ପଇସା ଦଉଛନ୍ତି ଯାହା ଫଳରେ ଆମେ ଗୋ ବର ଖତ ବି କରିପାରୁଛୁ। ସବୁ ବିଭିନ୍ନ ବିଭିନ୍ନ ସବୁ ପ୍ରଣାଳୀ ଆସୁଛି ସରକାର ବ ପଇସା ବି ଦଉଛନ୍ତି। ଅ ଗୁହାଳ ପାଇଁ ବି ସରକାର ପଇସା ଦଉଛନ୍ତି ତ ସେଇ ପଇସା ଯ ରିଆରେ ଆମେ ଆମେ ଘର ଗୋଟେ ଗୋବର ଖତ କରିଛୁ ଯାହା ଫଳରେ ଗୋବର ଗ୍ୟାସ ବାହାରି ଯାଉଛି ଆମେ ରୋଷେ ସେ ବି କରିପାରୁଛେ ବିଦ୍ୟୁତ ବି ଉତ୍ପାଦନ କରିପାରୁଛେ ଆପଣ ଥରେ ଏଇ ଜିନିଷ ସବୁ ଅବଲମ୍ବନ କରୁନାହାନ୍ତି ଆପଣଙ୍କ ଘରେ।
ଆଜ୍ଞା ଆଜ୍ଞା ଆମେ ତ ଆପଣ ଆପଣ ଯୋଉ କଥାଟି କହିଲେ ନିହାତି ସ୍ଵାଗତ ଯୋଗ୍ୟ କଥାଟି। କିନ୍ତୁ ଆମେ ଆମେ ନି ଶ୍ଚିନ୍ତ କରିବୁ ଆମ ସାଙ୍ଗସାଥି ଧରିକି ଗୋଟେ ଛୋଟିଆ ବୈଠକ ଟେ କରିବୁ ଏଇ କଥାଟି ନିଶ୍ଚିନ୍ତ ପ ପକେଇବୁ ତାପରେ ଆମେ କଥା ହେଇକି ଆପଣଙ୍କୁ ଜଣେଇବୁ ବୁଝିଲେ ନା।
ଆଜ୍ଞା। ହୁଁ ନାଇଁ ମୁଁ ଏଇ ସବୁ ବି ଷୟରେ ପଚାରୁଥିଲି କି ଛଣ ଟା ଅଁ ଯାହା ହୋଉ ଆପଣଙ୍କ ସାହାଯ୍ୟ ରୁ ମତେ ଟିକେ ମିଳିବ। ଭାରି ଖୁସି ଲାଗିଲା ଆପଣ ମୋରୋ ଅତ୍ୟଧିକ ଲାଭ କରେଇଲେ କାରଣ ମୁଁ ଏଇନା ଯୋଉ ଆମ ଗ୍ରାମରେ ଯୋଉ ଅଛନ୍ତି ଲୋଭି ଚା ଷୀ ସେମାନେ କଁ କରୁଛନ୍ତି ନା ଆ ଆବଶ୍ୟକ ଠାରୁ ଅଧିକ ପଇସା ନେଇଯାଉଚନ୍ ଯାହା ଫଳରେ ଆମ ଭଳି ଗରିବ ଲୋକୋ ମାନେ ଆମେ ଆଉ ଏତେ ତ ପଇସା ଦେଇକି ଆଣିପାରିବୁନୁ। ଆଉ ସେଇ ଅସୁବିଧା ହୋଉଥୁଲା ଆଉ ସେଥିପାଇଁ ତମୁକୁ ପଚାରିଲି ଯାହା ହୋଉ ଆପଣ ମତେ ଟିକେ ସାହାଯ୍ୟ। କଲେ ଆଉ।
ଆଜ୍ଞା ଆଜ୍ଞା କିନ୍ତୁ ଶୁଣନ୍ତୁ ଆପଣଙ୍କ ଆଡେ କଁ ପାଇଁ ଅଧିକା ରେଟ୍ ଚାଲିଚି। କାହିଁକି ନା ଆପଣଙ୍କ ଆଡେ ଯୋଉ ମେସିନ୍ ଗୁଡାକ ଚଲାହୋଉଚି ବୁଝିଲେ ନା। ଛଣ ଏତେ ମାତ୍ରାରେ ବାହାରୁନି କାହିଁକିନା କୁଟା ହେଇଯାଉଚି ସେଗୁଡିକ।
ନାଇଁ ମୁଁ ଏଇଠୁ ଗୋଟେ କଥା ଶିଖିଲି ଯେ ହଁ ଏଇଠୁ ଗୋତେ କଥା ଶିଖିଲି ଯେ ଆଁ ଏବ୍ ଏଇ ଏଥରକ ତ ଯାହା ହେଇଚି ହେଇଚି। ଆର ବର୍ଷ ଠାରୁ ମୁଁ ଆଉ ସେ ଯନ୍ତ୍ରର ବ୍ୟବହାର ନକରି। କି ମୂଲିଆ ଲଗେଇକି ଆ ଧାନ ଯ ଟିବେ ସେ ଛଣ ଆଣିକି ତାଟି ବ୍ୟବହାର କରିକି ମୋରୋ ଉଁ ରଖି ବି ଯାହା ଫଳରେ ମତେ ଆଉ କିଣିବାକୁ ପଡିବନି କି ମୁଁ ଏତେ ଅସୁବିଧାର ସମ୍ମୁଖୀନ ବି ହେବେନି।
ଆଜ୍ଞା ଆଜ୍ଞା କାହିଁକି ନା ଛ ଛଣ ଦ୍ଵା ରା ବିଭିନ୍ନ ପ୍ରକାର ଜିନିଷ ଉତ୍ପାଦନ ହେଇପାରିବ ଯେମିତି ଆମେ ଛତୁ କରିପାରିବା। ଘର ଛାଇପାରିବା ଗାଈ ଗୋରୁ ଖାଦ୍ୟ ଦେଲେ ସିନା କ୍ଷୀର ଆବଂ ଘିଅ ଆମର ବାହାରିବେ ଆମେ ଖାଇପାରିବା ବୁଝିଲେ ନା।
ତା ପତି ବି ଧ୍ୟାନ ଦବା ଦରକାର ଲେ କିନ୍ତୁ ଲୋକୋମାନେ କଁ କରୁଚନ୍ତି ମେସିନ୍ ଦ୍ଵାରା ବ୍ୟବହାର କରିକି। କୁଟା କରିଦୋଉଚନ୍ତି। ଯାହା ଫଳରେ ଛତୁ ଏବଂ ଏ ବର୍ଷ ବି କମି ଯାଇଚି ରେଟ ଅଧିକା ଆପଣ ଜାଣିଥିବେ ଛତୁ ର।
ହୁଁ। ନାଇଁ ଆଗ କାଳରେ ଲୋକୋ ମାନ ତାଙ୍କ ବାରରେ ଅଁ ଯୋଉ ଖତ ଗଦା ଯୋଉ ଛଣ ଗଦା କରିଥାନ୍ତି। ବର୍ଷା ଦିନେ ସେଗୁରାକ ଭିଜିଯାଏ ତ ସେଗୁରା ପ୍ରାକୃତିକ ଉପାୟରେ ସେ ହେଇଯାଏ। ହେଲା ଲୋକୋମାନେ ଆଗେ ବିନା ପଇସା ଦେଇକି ନିଜ ଘରେ ସବୁ ଖାଦ୍ୟ ନିଜେ ଉପ ଉପାଇ ପାରୁଥୁଲେ କିନ୍ତୁ ଏ ଏବେ କଣ ହୋଉଚି ଲୋ କୋମାନେ ଆଉ ସେଇ ଜିନିଷ ଯେତେବୋଳେ ନ କରୁଚନ୍ ଲୋକୋମାନେ ବାଧ୍ୟ ହୋଇକି ବଜାରରୁ ଅଧିକ ପଇସା ଦେଇକି ଆଣିକି ଖାଉଚନ୍ ତାଦେହେରେ ପୁଣି କେମିକାଲ ମିଶୁଚି ସବୁ ରାସାୟନିକ ଯୋଉ ପଦାର୍ଥ ମିଶୁଚି।
ଆଜ୍ଞା। କିନ୍ତୁ ଆମ ବାରିରେ ଆମର ଯୋଉ ଗଦାମଡ଼ା ହୁଏ ପଚିଯାଏ ସେ ଯୋଉ ଛତୁଟେ ଫୁଟେ ଅତ୍ୟନଧିକ ସ୍ୱାଦ ବୁଝିଲେ ନା ତା ସ୍ୱାଦ ଏ ମାର୍କେଟ ବା ଛକରା ହାଟରେ ବିକା ହୋଉଥିବା ଛତୁ ତଳ କିନ୍ତୁ ବୁଝିଲେ ନା।
ହୁଁ ହୁଁ ଦେଶୀ କି ଦେଶୀ ଦେଶୀ ଖାଦ୍ୟ ଆଉ।
ଆଜ୍ଞା ଆଜ୍ଞା।
ହୁଁ।
ହୋଉ ଆପଣ ରୁହନ୍ତୁ ଆଜ୍ଞା ଆଜ୍ଞା ଆପଣ ରୁହନ୍ତୁ। ମୋର ଟିକେ କାମ ପଡିଗଲାଣି ଆପଣଙ୍କୁ ଟିକେ ପରେ ଫୋନ୍ କରୁ
ହୋଉ ଠିକ ଅଛି ଠିକ ଅଛି ଆପଣ କିନ୍ତୁ ମନେ କରିକି ମତେ ସେ ଛଣ ଟା ପଠେଇଦେବେ।
ଆଜ୍ଞା।